ହ, ସାଙ୍ଗ, ଶୁଭ ସକାଳ।
ଶୁଭ ସକାଳ, କଣ କରୁଛୁ?
ଏଇଠି ବସିଛି, ଆଉ ତୁ?
ଏଇ, ମୁଁ ବି ଏଇଠି ବସିଛି। ଆଉ ଫ୍ରେଶ ହେଇସାରିଲୁଣି? ତୋର ନିତ୍ୟକର୍ମ ସାରିଲୁଣି?
ହଁ, ଆଉ ତୁ?
ହଁ, ମୁଁ ବି ସାରିଲିଣି।
ଆଉ କେମିତି ଅଛୁ?
ହଁ, ଭଲ। ଆଉ ତୁ?
ହଁ, ମୁଁ ବି ଭଲ ଅଛି। ଆଉ ତୋ ଘରେ ସମସ୍ତେ କେମୀତି ଅଛନ୍ତି?
ହେମି ଆଉ ସେପଟେ ସମସ୍ତେ ଭଲ ଅଛନ୍ତି ନା?
ହଁ, ଭଲ ଅଛନ୍ତି। ଆଉ ତମ ଆଡେ ବର୍ଷା ହଉଛି?
ହଁ, ମୁଁ କହିଲି, ତୁ ପଢି ସାରିଲୁଣି?
ନା, ପଢିନି। ପଢିବି। ଆଉ ତୁ?
ନା, ମୁଁ ବି ପଢିନି। ପଢା ଷ୍ଟାର୍ଟ କରିବି ଆଉ।
ହଉ, ବର୍ଷା ହଉଛି ସେପଟେ, ନା ନାଇଁ?
ହଁ, ହଉଥିଲା ସକାଳୁ ଆଜି। ସେପଟେ ହଉଥିଲା?
ହଁ, ହଉଛି ଆଉ।
ଆଜି ତୁ କଣ ଖାଇଛୁ ସକାଳୁ?
ମୁଁ ଛତୁଆ ଖାଇଥିଲି। ଆଉ ତୁ କଣ ଖାଇଛୁ?
ମୁଁ ବି, ମୁଁ ରୁଟି ଆଉ ଭଜା ଖାଇଥିଲି, ଆଉ।
ହଁ, ଆଉ ଜାଣିଛୁ ନା, ଆଜିକାଲି, ହଁ।
ହଁ, ଆଜିକାଲି ତ ଅନେକ ଲୋକ ହଉଛି, ବାହାରୁ ଖାଉଛନ୍ତି ବେଶୀ ଖାଦ୍ୟ ଆଉ ବାହା
ହଁ, ସତ କଥା, ଠିକ। କହିଲୁ, ଆଉ ବାହାର ଖାଦ୍ୟ ତ ଆମ ଦେହ ପାଇଁ ଜମା ବି ଭଲ ନୁହଁ, କିନ୍ତୁ ଲୋକମାନେ କଣ ସେଟା ବୁଝୁଛନ୍ତି? ସବୁବେଳେ ତ ବାହାରେ ହି ଖାଉଛନ୍ତି।
ବାହାର ଖାଦ୍ୟ ତକ ସ୍ଵାଦିଷ୍ଟ ଲାଗୁଛି, କିନ୍ତୁ ସେଟା ସବୁବେଳେ ଖାଇବା ଭଲ ନୁହଁ, ଦେହ ପାଇଁ ଖରାପ। ସେଟା ବୁଝି ବି ପାରୁନାହାନ୍ତି।
ହଁ, ତୁ ଠିକ କଥା କହିଲୁ। କାରଣ ଘର ତିଆରି ଖାଦ୍ୟ ହିଁ ସବୁଠାରୁ ଭଲ, ଆଉ ସେଇଟା ବହୁତ ପରିଷ୍କାର, ଆଉ ଆମେ ବି ତାକୁ ବନେଇଥାଉ, ଆଉ ସେଥିରେ ଭଲ ସାରା ପୌଷ୍ଟିକତା ମଧ୍ୟ ଥାଏ।
ହଁ। ହଁ, ଠିକ କହିଲୁ, ଆଉ ସୁସ୍ଥ ରହିବାକୁ ହେଲେ, ସକାଳ ଜଳଖିଆ କେବେ ବି ଛାଡିବା ଉଚିତ ନୁହଁ। ଯେତେ କାମ ଥାଉ, ସକାଳେ ଜଳଖିଆ କରିବା କଥା।
ହଁ, ଠିକ କଥା।
ସକାଳ ଜଳଖିଆ ନ ଖାଇଲେ ବି, ଦିନ ସାରା ଦୁର୍ବଳ ଲାଗେ।
ହଁ, ହଁ, ସତ କଥା। କାରଣ, ଯଦି ସକାଳେ ନ ଖାଇବୁ, ମାନେ ତତେ ତ ସେତିକି ଶକ୍ତି ବି ମିଳିବନି, କାରଣ ଆମ ଦିନଟା ତ ସେଇଥିରୁ ହିଁ ଆରମ୍ଭ ହବ ନା, ଆଉ ଆମକୁ ତ ସେତିକି ଶକ୍ତି ମିଳିବନି ତାହେଲେ ମାନେ, କେମତି ଆମେ କାମ କରିବା? ଦୁର୍ବଳ ତ ନିହାତି ଲାଗିବ।
ହଁ, ସକାଳେ ଆମେ ରୁଟି, ଉପମା ସକାଳେ ସକାଳେ, ମୁଁ ରୁଟି, ଉପମା, ଚୁଡ଼ା ଏଇ ଟାଇପ ର ଖାଏ ଆଉ, ତୁ କଣ ଖାଉ?
ହଁ ମୁଁ ବି ସେମତି ଉପମା, ନ ହେଲେ ସିଝା ର କିଛି ବୁଟ ସିଝା ମୁଗ ନହେଲେ ଏମିତି ଆଉ ଇଟିଲି, ଯଉଟା ଟିକେ ସ୍ଵାସ୍ଥ୍ୟକର ଖାଦ୍ୟ ସେମିତି ଦେଖିକି ଖାଏ ଆଉ କାରଣ ଏଇ ସବୁ ଖାଦ୍ୟ ତ ଆମ ଶରୀରକୁ ଶକ୍ତି ଦେଇଥାଏ, ଆମକୁ ସୁସ୍ଥ ମଧ୍ୟ ରଖିଥାଏ ନା।
ହଁ ସକାଳେ ଆମେ ହଉଚି ରୁଟି, ଉପମା, ଚୁଡ଼ା, ମୁଢି, ସିଝା, ଡାଲି କି ହଉଛି ଗଜାମୁଗ, ନହେଲେ ହଉଛି ଇଟିଲି, ଏଇ ସବୁ ଖାଇବା ଖାଇବା ଘରୋଇ ଖାଦ୍ୟ ଖାଇବା କଥା।
ହଁ କାରଣ ଏଇଗୁଡା କଣ -ଆମ ଶରୀରକୁ ଅଧିକ ଶକ୍ତି ବି ଦିଏ। ଶକ୍ତି ଦେଇଥାଏ ନା ସେଥିଲାଗି।
ହଁ ମଧ୍ୟାହ୍ନ ଭୋଜନରେ ବି ସେଇ ଘର ଖାଦ୍ୟ ଭାତ, ଡାଲି, ଶାଗ, ତରକାରୀ ଆଉ ସାଲାଡ, ଏଇଡା ସବୁ ଖାଇବା କଥା ଦେହ ପାଇଁ ବହୁତ ଭଲ।
ହଁ ତୁ ଭଲ କଥା କହିଚୁ, ମୁଁ ବି ସବୁବେଳେ ମାନେ ପ୍ରତିଦିନ ସବୁ ମାନେ ଭାତ ସବୁ ଡା ଡାଲି ଆଉ ଗୁଟେ ତରକରି ପାଇଛି। ସ୍ଵାସ୍ଥ୍ୟକର ଖାଦ୍ୟ ମାନେ ପନିପରିବାରେ ସାଲାଡ ଖାଇଥାଏ।
ହଁ ଏସବୁ ଏଟା ଭଲ ଅଭ୍ୟାସ ଅଧିକା ତେଲ ମସଲା ଖାଇବା ଉଚିତ ନୁହଁ। ହଁ ମୁଁ ବି ସେମିତି ମଧ୍ୟାହ୍ନ ଭୋଜନରେ ସେଇ ଭାତ, ଡାଲି ତରକାରୀ, ଶାଗ, ଏମିତି ସବୁ ଖାଇଥାଏ ଘରୋଇ ଖାଦ୍ୟ ହିଁ ଖାଏ। ଆ ଅଧିକ ତେଲ ମସଲା ନ ଖାଇ କମ ତେଲ ମସଲାରେ ଖାଇବାଟା ହିଁ ଭଲ।
ହଁ କାରଣ ଯେତେ ଆମେ କମ ତେଲ ମସଲା ଖାଇବା ଆଉ ସେଇଟା ଆମ ଶରୀର ପାଇଁ ବି ବହୁତ ଭଲ। ଭଲ ଆଉ ଆମ ଶରୀରକୁୁ ବି ବହୁତ ସାରା ପୁଷ୍ଟିକତା ମିଳିବ, ସେଥିଲାଗି ଆମେ ଯେତେ କମ ତେଲ ମସଲା ଖାଇକି ଘରେ ରନ୍ଧା ଖାଦ୍ୟ ଖାଇଲେ ଭଲ ଆଉ ମିଠା ଖାଇଲେ ମଧ୍ୟ
କଥା, ଅଧିକ ତେଲିଆ ଖାଦ୍ୟ ଆମ ଶରୀର ପାଇଁ ଭଲ ନୁହଁ।
ହଁ ସତ କଥା କହିଲୁ।
ତାପରେ ଅଧିକ ମିଠା ଖାଇଲେ ବି ଆମ ଦେହ ପାଇଁ ଅସୁବିଧା।
ହଁ ଅଁ
ସେଥିପାଇଁ ସବୁ କିଛି ମାନେ ଠିକ ସମାନ ପରିମାଣରେ ପରିମିତ ପରିମାଣରେ ଖାଇବା ଉଚିତ।
ହଁ ଆଉ ଜାଣିଛୁ ନା, ଆମେ ଯେମିତି ଖାଇବା ପ୍ରତି ଯେମିତି ହେଲେ ଧ୍ୟାନ ଦେବା ଦରକାର, ଯେମତି ଠିକ ମାନେ ପରିମାଣରେ ଖାଇବା ଦରକାର, ସେଇ ପରିମାଣରେ ଆମକୁ ପାଣି ମଧ୍ୟ ପିଇବା ଦରକାର।
ହଁ ଦିନକୁ ମିନିମମ୍ ତିନିରୁ ଚାରି ଲିଟର ପାଣି ପିଇବା ଉଚିତ।
ହଁ ଠିକ କଥା।
ପର୍ଯ୍ୟାପ୍ତ ପରିମାଣରେ ରେ ପାଣି ପିଇଲେ ଆମ ଶରୀର ଟା ସୁସ୍ଥ ମଧ୍ୟ ରହେ ଅନେକ ଲୋକ କମ ପାଣି ପିଅନ୍ତି ଦେହ ଟା ଭଲ ଭାବେ ଆସୁ
ହଁ ହଁ ତୁ ଠିକ କଥା କହିଲୁ ଆମେ ଯାହା ବି ହଉ ଦିନକୁ ଯେମିତି ହଉ ତିନିରୁ ଚାରି ଲିଟର ପାଣି ଯାହା ବି ହେଉ ପିଇବା ଦରକାର।
ହଉ ପାଣି ପିଇଲେ ସେ ପାଣି ହଉଛି ଶରୀରକୁ ସତେଜ ରଖେ। ତ ଦେହ ଭଲ ଲାଗେ ନି, ପାଣି ନ ପିଇଲେ ଦେହ ଦୁର୍ବଳ ଲାଗେ।
ହଁ ଯେ ଆମେ ମାନେ ଖାଦ୍ୟ ଆଉ ପାଣି ଆମକୁ ଠିକ ପରିମାଣରେ ହିଁ ଖାଇବା ଆଉ ପିଇବା ଦରକାର। ଆଉ ଜାଣିଛୁ ନା ଯେମିତି ଆମକୁ ଖାଇବା ପିଇବା ଦରକାର, ସେମିତି ଆମ ଶରୀରକୁ ସଫା ସୁତୁରା ରଖିବା ଦରକାର ଯେମିତି ଠିକ ଟାଇମ ରେ ଗାଧେଇବା ଆଉ ଖାଇବା ପୂର୍ବରୁ ଆଉ ଖାଇବା ପରେ ହାତ ଭଲସେ ଧୋଇବା।
ହଁ ଆମେ ପରିଷ୍କାର ରହିଲେ ଅନେକ ରୋଗରୁ ବଞ୍ଚି ପାରିବା, ବାହାରକୁ ଗଲେ ମଧ୍ୟ ମଧ୍ୟ ପରିଷ୍କାର ଖାଦ୍ୟ ଖାଇବାକୁ ଚେଷ୍ଟା କରିବା କଥା।
ହଁ ସତ କଥା କାରଣ ଆମେ ଜାଣିନଥାଉ ନା ବାହାର ଖାଦ୍ୟରେ କେମତି ସେମାନେ ତିଆରି କରୁ ର ସଫା ରଖୁଛନ୍ତି କି ନାଇଁ, ତ ସେଇ ଅନୁସାରେ ଆମେ ଦେଖିବା, ସବୁ ମାନେ ଖାଇବା ପ ମୋର ସବୁକିଛି ଦେଖିବା, ଠିକ ଭାବରେ ଯାଞ୍ଚ କରିବା, ତାପରେ ହିଁ ଖାଇବା ପାଇଁ ଯିବା।
ଥାଏ ସେଟାଏ ସେଠିକାର ଖାଦ୍ୟଟା ଆମକୁ ଏଡାଇବା ଉଚିତ।
ହଁ ଠିକ କଥା କହିଲୁ। ହଁ ଆଉ ମଧ୍ୟ ତା ସଙ୍ଗେ ସଙ୍ଗେ, ଯୋଉ ରାତିରେ ମଧ୍ୟ ହାଲୁକା ଖାଦ୍ୟ ଖାଇଆ ଭଲ।
ହଁ ରାତିରେ ଖାଦ୍ୟ ସହଜରେ ହଜମ ହୁଏନି, ଅଳ୍ପ ଖାଦ୍ୟ ଖାଇଲେ ହାଲୁକା ଖାଦ୍ୟ ଖାଇ ଖାଇଲେ ରାତିରେ ତାକୁ ହଜମ ହବା ପାଇଁ ସହଜ ହୁଏ। ଖାଇସାରି ସାଙ୍ଗେ ସାଙ୍ଗେ ଶୋଇବା ବି ଉଚିତ ନୁହେଁ, କିଛି ସମୟ ଚାଲିବା ଭଲ।
ହଁ, ତୁ ଠିକ କଥା କହିଲୁ। ଆଉ ହଁ, ଆମେ ଯେମିତି ଖାଦ୍ୟ ପାଣି ଏସବୁରେ ଯେମିତି ବି ଧ୍ୟାନ ଦଉଚେ ମାନେ ଆମ ଶରୀର ପାଇଁ ଏମତି ବ୍ୟାୟାମ, ଯୋଗ କରିବା ସେଥିରେ ମଧ୍ୟ ଆମ ଶରୀରଟା ସୁସ୍ଥ
ହଁ, ସୁସ୍ଥ ଖାଦ୍ୟ ସହିତ ଆମକୁ ସେଇଭଳିଆ ବ୍ୟାୟାମ ଦରକାର ଶରୀରକୁ ସୁସ୍ଥ ରଖିବା ପାଇଁ, କୋଉଟା ଭଲ ଖାଦ୍ୟ ଆଉ ଭଲ ଜୀବନ ଶୈଳୀ ହିଁ ଆମ ଶରୀରକୁ ସୁସ୍ଥ ରଖେ।
ହଁ, ଆମେ ହିଁ ମାନେ ଆମେ ଚେଷ୍ଟା କରିବା ଦିନକୁ କିଛି ମାନେ ଯାହା ବି ହଉ କି କିଛି ସମୟ ଚାଲିବା ଆଉ ସକାଳୁ ଉଠିକି ଯୋଗ, ବ୍ୟାୟାମ କରିବା। ଏଇଗୁଡିକ ସବୁ ଭଲ ଅଭ୍ୟାସ। ଆମ ଶରୀର ପାଇଁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ।
ଭଲ ଅଭ୍ୟାସ ତାପରେ ଖାଇବା ସହିତ ସମୟ ମା ଏକ ମାନେ ବ୍ୟାୟାମ ସହିତ ସମୟ ମାନିକି ହଉଛି ଆମେ ଖାଇବା ମଧ୍ୟ ଭଲ। ଅନିୟମିତ ସମୟରେ ଆମେ ଖାଇଲେ ଆମ ଶରୀର ଉପରେ ପ୍ରଭାବ ବି ମଧ୍ୟ ପଡେ।
ହଁ, ତୁ ଠିକ କଥା କହିଲୁ। ଆଉ ତୁ ଆମେ ସମସ୍ତେ ମାନେ ଘ-ଘରୋଇ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି।
ହଁ, ଖାଇବା ବେଳେ ଧୀରେ ଧୀରେ ଚୋବାଇ ଖାଇବା ବି ଉଚିତ। କାରଣ, ତରବରିଆ ଭାବରେ ଖାଇଲେ ହଜମରେ ଅସୁବିଧା ହୁଏ। ଧୀରେ ଧୀରେ ଖାଇଲେ ଖାଇବାଟା ଭଲସେ ହଜମ ହୁଏ। ଅନେକ ଲୋକ ତ ଟିଭି ଆଉ ମୋବାଇଲ ଦେଖି ଦେଖି ଖାଉଛନ୍ତି। ଏ ଅଭ୍ୟାସଟା ଭଲ ନୁହେଁ, ଧ୍ୟାନ ଦେଇ ଖାଇବା ଉଚିତ।
ହଁ, ଠିକ୍ କଥା କହିଲୁ। ଆଉ ତୁ ଜାଣିଚୁ ନା, ମୋ ମୁଁ ବି ନା ସକାଳେ ପୁରା ଜଳଖିଆ ମାନେ କିଛି ଯେମତି ମତି ଦେହକୁ କ୍ଷତି ପହଞ୍ଚଉନଥିବ କମ୍ ତେଲ ମସଲାରେ ଜଳ ଖିଆ, ଆଉ ଦିନ ମଧ୍ୟାହ୍ନ ଭୋଜନରେ ସେମତି ଭାତ, ଡାଲି ଲି, ତରକାରୀ ହାଲୁକା ଖାଦ୍ୟ ଖାଇଥାଏ।
ବହୁତ ଭଲ ଅଭ୍ୟାସ ଇଏ। ଏ ଦେହ ଆମ ଶରୀର ପାଇଁ ଏହା ବହୁତ ଜରୁରୀ। ଆମେ ସୁସ୍ଥ ଖାଇବା ଖାଇଲେ, ଭଲ ଖାଇବା ଖାଇଲେ ହିଁ, ଆମ ଦେହ ସୁସ୍ଥ ରହିବ। ଆଉ ଘରୋଇ ଖାଦ୍ୟ ତ ବେଶୀ ଭଲ ଆମ ଦେହ ପାଇଁ। ଛୋ ଛୋଟପିଲାଙ୍କୁ ମଧ୍ୟ ଆମେ ଛୋଟବେଳୁ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ କରିବା ଉଚିତ। ତାଙ୍କୁ ଶିକେଇବା ଉଚିତ। ଯାହାହେଲେ ସେ ଯାହା ସେମାନେ ଛୋଟବେଳେ ଶିକନ୍ତି ବଡ ହେଲେ ସେ
ହଁ, ଠିକ କଥା। ଘରେ ଯୋଉ ଜିନିସ ତିଆରି ହେଇଥାଏ, ସେଇ ଖାଦ୍ୟ ସବୁବେଳେ କଣ ହଁ। ଆଉ ମୁଁ ତ ସେଥିପାଇଁ ସବୁବେଳେ ଚେଷ୍ଟା କରେ ସପ୍ତାହରେ ଅଧିକରୁ ଅଧିକ ଦିନ କେମତି ଘରେ ହିଁ ଖାଇ ଖାଇବି।
ହଁ, ଭଲ ବାହାରୁକୁ ଗଲେ ମଧ୍ୟ ପରିଷ୍କାର ସ୍ଥାନରୁ ଖାଇବା ଉଚିତ। ଅପରିଷ୍କାର ଖାଦ୍ୟ ଖାଇଲେ ତ ପେଟ ଖରାପ ହବ। ତ ଆମେ ଦେଖିକି ଭଲ ଭାବରେ ପରିଷ୍କାର ଜାଗାରେ ହିଁ ଖାଦ୍ୟ ଖାଇବା।
ହଁ ହଁ ତୁ ଠିକ କଥା କହିଲୁ। ଆଉ ଜାଣିଛୁ ନା ଅଧିକ ଲୁଣ ବି ଖାଇବା ଭଲ ନୁହେଁ ଆମ ଦେହ ପ୍ରତି।
ହଁ ମୁଁ ଦେଖିଛି ବହୁତ ଲୋକ ଅଧିକ ଲୁଣ ଖାଆନ୍ତି। ହଁ ଅଧିକ ଚିନି ଆଉ ଲୁଣ ଅଧିକାଂଶ ଲୋକ ଖାଇବାର ଦେଖିଛି। ତ ଭଲ ନୁହଁ ସ-ସ୍ଵାସ୍ଥ୍ୟ ପାଇଁ।
ଆଉ ସତ କଥା। ଉଁ ଏଗୁଡା ବି ଆମ ମାନେ କେମିତି ଆମେ ତାକୁ ସମ୍ଭାଳିକି ମାନେ ଯୋଉ ପରିମାଣ ଦରକାର ସେମିତି ହିଁ ଯେତିକି ଆମ ଶରୀର ପାଇଁ କମ୍ ଲୁଣ, କମ୍ ଚିନି ଖାଇବା ଦରକାର। ଆମେ ଯେଉଁ ସୁସ୍ଥକର ଖାଦ୍ୟ ସଙ୍ଗେ ସଙ୍ଗେ ବାୟାମ
କଥା ଯୋଉଟା ଅଧିକ ଦରକାର ଅଧିକ ଖାଇବା କଥା। ସବୁ ପରିମାଣ ହିସାବରେ ଖାଇବା କଥା। ଆମ ଶରୀର ପାଇଁ ଠିକ୍। ଖାଲି ଖାଦ୍ୟ ଖାଇଲେ ହବନି କିଛି ସମୟ ବ୍ୟାୟାମ କରିବା ଉଚିତ୍। ଖାଦ୍ୟ ଖାଇ ସାରିଲା ପରେ ଚାଲିବା ବି ଦରକାର।
ହଁ ଠିକ୍।
ଏଇଭଳିଆ ଛୋଟ ଛୋଟ ଅଭ୍ୟାସ ଭଲ ଅଭ୍ୟାସ କଲେ ଆମ ଜୀବନକୁ ସୁନ୍ଦର କରିଦିଅନ୍ତା।
ଆଉ ଶୁଣୁ ଆମେ ବି ଏଥରକ ଛୋଟ୍ ଖାଦ୍ୟ ଖାୟା। ଆଉ ସମସ୍ତୁଙ୍କୁ ବି କହିୟା ସୁସ୍ଥ ଖାଦ୍ୟ ଖାଇଆ ପାଇଁ।
ହଁ। ହଁ ଠିକ୍ କଥା କହିଲୁ। ଆମଟ୍ ଆମେ ଶିଖେଇଲେ ବି ଅଧିକାଂଶ ଲୋକ ଆମଠୁ ଶିଖିବେ ଆମ ସାନ୍ ନ ଭାଇ ଭଉଣୀ ମାନେ ଆମଠୁ ବି ଶିଖିବେ ଭଲ ଅଭ୍ୟାସ। ସେମାନେ ଆମୁକୁ ଦେଖିଲେ ବୁଝିପାରିବେ କୋଉଟା ଭଲ କୋଉଟା ଖରାପ। ସେମାନେ ଆମୁଠୁ ଶିଖି କରିପାରିବେ।
ହଁ ଠିକ୍ କଥା। ଆମେ ବି ସବୁବେଳେ ଏଥର ଚେଷ୍ଟା କରିବା ଆମେ ସୁସ୍ଥକର ଖାଦ୍ୟ ଖାଇବା ଆଉ ସେମାନଙ୍କୁ ମଧ୍ୟ ଶିଖେଇଆ କି କେମିତି ସେମାନେ ଖାଇବେ ଅଭ
ହଁ। ସେମାନେ ଏଇନେ ଛୋଟ ଅଛନ୍ତି ତ ଧୀରେ ଧୀରେ ଶିଖି ଯିବେ ସେମାନେ।
ହଁ।
ହୁଁ। ହଉ ତାହେଲେ ସାଙ୍ଗ ଆଜି ପାଇଁ ଏତିକି ଥାଉ। ଆମେ ପରେ କଥା ହବା।
ହଁ ହଁ ରଖୁଛି।
ହଁ।